ହାଲୋ।
ସୁଭ ସକାଲ।
ଶୁଭ ସକାଳ ଆଉ କେମିତି ଅଛନ୍ତି?
ମୁଇଁ ତ ବହୁତ ବଢିଆ ଅଛି ଆପଣ କେନ୍ତା ଅଛନ୍ତି?
ଭଲ ଅଛି ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ତ ସବୁ ଠିକ୍ ଠାକ୍ ଯେ ଖାଲି ମୋ ଦିଦିର ଗୋଟେ ବାବୁ ଅଛି ବେବୀ ହେଇଚି ତ ତାଙ୍କର ଦେହ ଟିକେ ଖାଲି ଖରାପ।
ମୁଁ କଣ କହୁଥିଲି କି ଆଉ
ଆଉ ଆପଣ ଯେ କାଁ କରୁଛନ୍? ଆପଣ କାଣା କରୁଛନ୍?
ମୁଁ କହୁଥିଲି କି ହୁଁ ଶାଢୀ ତିଆରି କରିମିତି
ହଁ ଶାଢ଼ୀ ତ ହୁଏ ଆମର ଏପଟେ ସମ୍ବଲପୁରୀ ଶାଢୀ ହୁଏ ଜେ।
ତିଆରି କରନ୍ତି ମତେ
ହାଲୋ ଆପଣଙ୍କର ଆବାଜ କଟୁଛେ।
ମୁଁ କାଣା କହୁଥିଲି କି! ମୁଁ କହୁଥିଲି କି ଆପଣଙ୍କ ସାଇଟ ରେ ଯୋଉ କାମ ଚାଲିଛି ଶାଢୀ ର ତିଆରି ପାଇଁ ସେ କାମ କେମିତି କରାଯାଏ ମତେ ଟିକେ ଆଇଡିଆ ଦେଲେ।
ଆବାଜ କଟୁଛି କିଛି ନାଇଁ ସୁୁଭାବପା। ହାଲୋ!
ହାଲୋ!
ଆବାଜ୍‌ କେନ୍ତା କଟୁଛେ ନେଟୱର୍କ ନାହିଁ ନା କେଁ ଆପଣଙ୍କର ଆଡେ?
ଏ ଟି ଆମର ନେଟୱର୍କ ଅଛି।
ଆବାଜ ତ କଟୁଛେ କ୍ଳିଅର। ହଁ ଯାହା ବି ଆସିଲା କହନ୍ତୁ କଣ କହୁଥିଲେ କି?
ମୁଁ କହୁଥିଲି କି ଆପଙ୍କର ଏଇପଟେ ଯୋଉ ଶାଢୀ ତିଆରି ହୁଏ।
ହଁ।
ଶାଢୀ କେମିତି ତିଆରି ହୁଏ କିଛି ଆଇଡିଆ ଦେଇଥାନ୍ତି କେମିତି।
ହଁ ସମ୍ବଲପୁରୀ ଶାଢୀର ଆଇଡିଆ। ତୁମେ ଜାଣିନା କି ବିଲକୁଲ୍ ନାଇଁ ଜାଣି ଏନ୍ତି କେନ୍ତା ହେସି ଯେ।
ହୁଁ।
ହୁଁ ହୁଁ। ତ ସମ୍ବଲପୁରୀର ତ ବହୁତ ଅଛି ବହୁତ ଡିଜାଇନ୍ ଅଛି। ଯେନ୍ତା କିନି ସପ୍ତା କଏସନ୍ ଟେରା କୋଟା କଏସନ୍। ପାଟ ଅଛି, ସମ୍ବଲପୁରୀ ଅଛି। ତ ମୁଁ ଖାଲି ୟା ଭାବେ ସମ୍ବଲପୁରୀ ଶାଢୀର କହିବି ପାଟର ତ ଅଲଗା। ଏ ସେଟା ମୁଁ ବି ଟିକେ ଭଲସେ ନାଁ ଜାନି। ମୁଁ ଶାଢ଼ୀର ସମ୍ବଲପୁରୀ ଶାଢ଼ୀର ଜାଣିଛେ। ସମ୍ବଲପୁରୀ ଶାଢ଼ୀ ର ହଉଚି ପହେଲା ସୂତା ଘିନା ହେଇଛି। ତାପରେ ସୂତା ଘିନି ସାରିଲା ପରେ ଗୋଟେ ଆମର ପୂର୍ବାର ଗୁଟେ ଯେ ହାତ ଗୁଟେ ଏଡା ଦେଖିଥିବେ କି ନା ଦେଖି
ହଁ ଗୋଟେ ଅରଖ ଅରଟ କୁହନ୍ତି ଯୋଉ।
ହଁ ସେଟା ଓରଟ ଯେନ୍ କହିସନ୍ ସେଠି ସେ ସୂତା କି ପୈଲ୍ଲା ସେ ଘିନି ଆଣିଥିଲା ଦୋକାନ ର ସୂତାରେ। ସେନ ଲଗାସନ୍ ଆଉ ସିଆଳୁ ବୁଟ ବୁଟ କରିକି ଗୁଟେ ଗୁଟେ ସୂତା କରିକିରି ଆଣିକି? ଇଆଡେ ଆନତା ବି ଘୁରାଇ ସନ୍ ମାନେ ସେଟା ପୁରା ସୂତା କ୍ଲିଅର୍ ହେବ ଆଉ ସେଟା ଘୁରେଇ ଘୁରାନା ହେଇଥିବା ପୁରା କ୍ଲିୟର୍ କରିକି ଘୁରା ସନ୍। ତାପରେ ଘୁରେଇ ସାରିଲା ପରେ ତାପରେ ଆଉ ଗୁଟେ ପୁରସନ୍ କୁରବାର ତା ଗୁଟେ ବି ଆଉ ଗୋଟେ ଅଛେ ଯେ ଗୁଟ ଗୁଟ କରୁସନ୍। ତାପରେ କମଳା ବସନ୍ ସେ କମଳା ରେ ଲଗାସନ୍।
ହୁଁ।
ଲଗେଇ ସାରିଲା ପରେ ସେଟା ଟିପ ଯେତେଟା ଗଣ୍ଠି କରସନ୍ କହତ କେତେଟା ଗଣ୍ଠି କଣ ତ ମୁଁ ଏତେ ଭଲସେ ନାଇଁ ଜାନି। ମାନେ କିନା ଶହେ କୋଡିଏ ଗଣ୍ଠି ହେଇଛି କିଏନା ଷାଠିଏ ଗଣ୍ଠି ହେଇଛି ଯେତେ ଗଣ୍ଠି ହେଛି। ସେହି ହିସାବେସ୍ ତାପରେ ସେଟା କେ ଗିନିବ୍ ମାନେ ଗାଁର୍ କାଟସନ୍ ଟ ମାନେ ଏଇ ଗ୍ରାଫ କରିକି କାଟସନ୍। ହ୍ୟାଲୋ।
ହଁ ଶୁଭୁଚି।
ନିଜ ଉପରେ
ହଁ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହଁ।
କିଅଁ କହୁଥିଲି କି ସେ ସୂତା କୁ କେମିତି ରଙ୍ଗ କରନ୍ତି। ମୁଁ ରଙ୍ଗ କରିବା ଦେଖିଛି ଆକ୍ଚୁଆଲି୍ ମୁଁ ଦେଖିଛି ସେଠି କଣ ଉ
ପକେଇ ଦିଅନ୍ତି।
ହଁ ସେଇଟା କଣ କି? ରବଡକୁ, ରବଡ ରେ ଟାଇଟ କି ସେଟାକୁ ବାନ୍ଧନ୍ତି ଡିଜାଇନ୍ କୁ ତାପରେ ବା ବାକି ଯାହା ଥାଏ ବାକି ଯାହାକୁ ଗ ସେ ଗରମ ପାଣି କି କଲର୍ ଦେଇକି ଗୁତିଥାନ୍ତି।
ନାଇଁ ମାନେ ସେ ନାଇଁ ନାଇଁ। ହଁ ସେମିତି ହୁଏ ଲିକିନ୍ ସେଇଟା ପ୍ରୋସେସ୍ ନୁହେଁ ସେଟା ଗରମ କରିକି ପହେଲା ସେଟାକୁ ମାନେ ଗୋଟେ ହାଇଡ୍ରୋ ବୋଲିକି ଥାଏ ସେଇଠି ବୁଥିି ଦିଅନ୍ତି ତାପରେ ବୁଥିି ଦେଲା ପରେ ସେଇଟା ସୂତା ପୁରା ସବୁ ଆଡକୁ ଉଦା ହେଇଯିବ ଯଦି ସୁଖା ସୁୁଖା କଲର କରିବେ ଡାଇରେକ୍ଟ ତ ଅଧା କଲର ହବ ଆଉ ଅଧା କଲର ନାଇଁ ଏ ବି ହୁଏ।
ହୁଁ
ତ ହେଥି ଲାଗି ସେଟା କି ଆଗକୁ ପହିଲା ଗୋଟେ ସୂତା କି ଉଦା କରସନ। ହାଇଡ୍ରୋରେଟ। ତାର ପରେ ଦେଖି ସେ ଗରମ ପାନି କଲର ଦେଇକି ସେଟା କି କରାହସି।
ସେଠିକା କାକ୍ଷ୍ଟିକ ଦିଆ ହେଇଛି କଲର ଦିଆ ହେଇଛି।
ସେଠି କଣ ପ୍ରଥମେ ସେଠି ଗ୍ରାପ କଟା ଯାଏ ନା। ହଁ ଗ୍ରାଫ କାଟନ୍ତି ଗ୍ରାଫରେ ସେଟି ତା ଉପରେ ସୂତା ଘୁରା ଯାଏ ଡିଜାଇନ ଡିଜାଇନ ର ଉପରେ।
ହଁ ଫାଷ୍ଟ ତ ଗୋଟେ ପେପର ଗ୍ରାପ୍ ଆମର ଯେମତି ପେପର ଗ୍ରାଫ୍ ଅଛି ନାହିଁ କାହିଁକ ଗ୍ରାପ ପେପରରେ କଟାହେଇଛି। ତାର ପରେ ସେଟା କମଡାରେ ସୂତାରେ ସେଟା କି ଗ୍ରାଫ କଟା ହୋଇଛି।
ହୁଁ
ତାର ପରେ ଯେ କି ସବୁ ଜିନିଷ ଅଛି କହତ ଫାଷ୍ଟ ପେପର ରେ କଟା ହେବା ସେ ଗ୍ରା ଦେଖି ଦେଖି ତାପରେ କମଡାରେ ସେ ଡିଜାଇନ ଟା କାଟିବ। ତାର ପରେ ଯାଇକି ଡିଜାଇନ ହେଇସାରିଲା ପରେ ଘୁର୍ଣ୍ଣ କରିବେ କଲର କରିବେ ବହୁତ ତାରା ପ୍ରସେସ ମାନେ ବହୁତ ସାରା ଅଛି ଏଥିର। ତାପରେ ମୁହୁ ଯେନ ସି ଶାଢୀର ମୁହଁ ସେଟା ଫିର ଏକ୍ସଟ୍ରା ବନ୍ଧା ହେଇଛି ସେଟା ତାର ସାଙ୍ଗେ ନେଇସି ବଡିର ଅଲଗା ବନ୍ଧା ହେଇସି ତାର ମୁହୁ ର ଅଲଗା ଜଗା ବନ୍ଧା ଆସି ଧଡି ଯେ ଆମ ଶାଢ଼ୀ ର ସାହିଟା ର ଧଡି ଯେନେତି ସେ ସେଟା ବି ଅଲଗା ବନ୍ଧା ଅଛି। ଅଲଗା କଲର କରା ହେଇଛି ବୁନଲା ବୁଲା ତାପରେ ସବୁ ସାଙ୍ଗେ
ହଁ ହୁଁ ମ ସେ ମେସିନ୍ ଟା ମୁଁ ଦେଖିଛି ସେ ଶାଢୀ ବୁନନ୍ତି ସୂତା ପୁରା ଲମ୍ବା ହେଇକି ଲଗା ହେଇଥାଏ। ଆଉ ସେଠି କିଛି ଡିଜାଇନ ର ସୂତା ପକାନ୍ତି। ତାପରେ ଶାଢୀକୁ ବୁନନ୍ତି ହଁ ସେଇଟା ମୁଁ ଦେଖିଛି ଆଉ ପୁରା ସେଟାକୁ ଜଣେ ବି ଯିଏ ହଁ ବହୁତ ବଢିଆ ଜାଣନ୍ତି ଜଣେଇଥିଲେ ବି ଚଲେ ନହେଲେ ଦୁଇ ଜଣ ଥାଇକି ସେ ସୂତା କୁ ଟିକେ ସାଇ କରୁଥାନ୍ତି।
ହଁ କାଲେ କି ଡିଜାଇନ ଇଆଡ ସିଆଡ ହେଇଯିବା ନା ପୁରା ଡିଜାଇନ ସାଙ୍ଗେ ସାଙ୍ଗେ ସେଟା ପଡବାର କଥା। ସୂତା ଯଦି ଇଆଡ଼୍ ସିଆଡ଼୍ ହେଇଯିବା ବଲେ ସେ ଡିଜାଇନ୍ ବି ସବୁ ଇଆଡ଼୍ ସିଆଡ଼୍ ହେଇଯିବା। ତ ପ୍ରୋପର ପୁରା ବୁଟ ସୂତା କରିକି ସେମାନେ ଆନିକି ଡିଜାଇନ ଗୁଟେ ଗୁଟେ କରି ପକା ହେସି। ବହୁତ ପରିଶ୍ରମ ହାତ ଦରଦ ହେଇ ଯାଇସି।
ହଁ ମୁଁ ବି ଜାଣିଛି ବହୁତ କାମ ପଡ଼େ ବୋଲି। ମୁଁ କହୁଥିଲି କି ଯୋଉ ଗୋଟେ ଶାଢ଼ୀ ବୁଲିଲା ସମୟରେ କେତେ ଦିନ ଲାଗୁଥିବ? ଜଣେ ଯଦି ଗୋଟେ ଶାଢ଼ୀ ବୁଣୁଛି, ତ କେତେ ଦିନ ଲାଗୁଥିବ ସେଇଟା?
ତ ତାର ଉପରେ ନା ସେ କେତେ ଘଣ୍ଟା କାମ କରୁଛି? ଜଣେ ଯଦି ଏ ଗୁଟେ ଦିନରେ ବାର ତେର ଘଣ୍ଟା କରିବା କଣ୍ଟିନ୍ୟୁ। ମାନେ ପୁରା ଟୋଟାଲି ବୁଣବା ପୁରା ତେର ଘଣ୍ଟା ଗୋଟେ ଦିନେ ତ ଦୁଇ ଦିନ ତିନି ଦିନରେ ଗୋଟେ ବୁନିଦବା। ଆଉ ଜନେ ଯଦି ପାଞ୍ଚ ଘଣ୍ଟା ସାତ ଘଣ୍ଟା କରିବ ସେଟ ତ ଲାଗିଯାଇସି ପାଞ୍ଚ ଦିନ ସାତ ଦିନ ବି ଲାଗିଯାଇସି।
ତ ନିଜର ଉପରେ ଯେ ଯେମତି କାମ କରିପାର ଯେତେ ସ୍ପିଡ କାମ କରିପାରଲା ସେଟା ସେତେ ଜଲଦି ହେଇସି। ଲେକିନ୍ ସ୍ପିଡ୍ କାମ ଟା ତିନି ଦିନ ରେ ଗୁଟେ।
ହୁଁ। ଯୋଉ ଡିଜାଇନ ଟା କଟା ଯାଏ, ଗୋଟେ ସୂତାର ଡିଜାଇନ ରେ କେତୋଟି ଶାଢ଼ୀ ହଉଥିବ?
ତ ସୂତା ଉପରେ ପରେ ଯେତେଟା ଗଣ୍ଠି। ଶହେ କୋଡି଼ଏ ସୂତା ରେ ବୋଧେ ଚାର ଖଣ୍ଡ। ଶହେ କୋଡି଼ଏ ଗଣ୍ଠିରେ, ଶହେ କୋଡି଼ଏ ନେଇ ଶହେ ଚାଳିଶ ଗଣ୍ଠିରେ ବୋଧେ ତିନିଟା କି ଚାରିଟା। ଆଉ ଷାଠିଏ ଗଣ୍ଠିରେ ବୋଧେ ଦୁଇଟା। ମୁଁ ହେଟା ଟିକେ ଆକ୍ଚୁଆଲିରେ ହଁ ମୁଇ କନପର୍ମ ନାଇନ। ମୁଇଁ ନେଇ ଜାନିପାରି ହେଥିର ଟା। କେତେ କାଣା ଆଇଚେ?
ଲେକିନ୍ ଗଟେ ଶାଢ଼ୀ ତ ନାଇଁ ହୁଏ। ଦୁଇ ତିନଟାରୁ ଷ୍ଟାର୍ଟିଂ। ତିନଟା ଚାରଟା ପାଞ୍ଚଟା ହେସ। ଜେନ୍ ଡିଜାଇନ ବନ୍ଧା ହେଇସି ନାଇଁ କାଏଁ? ଡିଜାଇନ କଟା ହେଇସି। ସେଟା କମ୍ କରିକରି ତିନିଟା ଶାଢ଼ୀ ରହିସି। ଗୋଟେ ଶାଢ଼ୀର ନା ହୁଏ। କଲେ ବି ଗୋଟେ ଶାଢ଼ୀ ର କଲେ ମାନେ ଲାଭ ନାଇ ହୁଏ। ବହୁତ୍ ପରିଶ୍ରମ ହେଇଯିବ।
ଡିଜାଇନ ହୁଏ ତିନିଟା ନା ଚାରିଟା ଶାଢ଼ୀ ହେଇପାରେ। ହଁ। ତାହେଲେ ତ ହଁ ଠିକ୍ ବଢି଼ଆ ଅଛି। ପରିଶ୍ରମ ହେଲେ ବି ତ ପଇସା ଆସିଥିବ ନା।
ପଇସା ପରିଶ୍ରମ ବହୁତ୍। ଆଜ କାଲି ସବୁ ତ ରେଟ୍। କଲର ରେଟ୍ ସେ ବୁନୁଛନ୍ ଜଣେ ହେ ନେବେ। ପଇସା ଯେନ୍ ପୂର୍ବେ ସେ ନେବେ ସୂତା ଘିନବ କଲର ଘିନବ। ବାନ୍ଧବୋ ଘୁର୍ଣ୍ଣି କରବ।
ହୁଁ।
ଏଥିର୍ ଲାଗି ସମ୍ବଲପୁରୀର ବହୁତ ରେଟ୍ ହେଇଗଲାନ।
ସମ୍ବଲପୁରୀର ତ ବହୁତ୍ ଏବେ ଡିମାଣ୍ଡ ଚାଲିଛି। କାହିଁକି ନା କିଛି ବି ଫଙ୍କସନ୍ ହେଲେ ଲୋକ ଏବେ ସମ୍ବଲପୁରୀ ପିନ୍ଧୁଛନ୍ତି। ଏପର କି ନାଇ କି ସମ୍ବଲପୁରରୁୁ ସମ୍ବଲପ ରୁ ଛାଡି଼କି ଆଉ ବି ଯୋଉ ଡିଷ୍ଟ୍ରିକ୍ ଅଛନ୍ତି ସବୁ ଡିଷ୍ଟ୍ରିକ ଗଲେ ତ ଏବେ ସମ୍ବଲପୁରୀ ହିଁ ବେଶୀ ପିନ୍ଧୁଛନ୍ତି
ସବିଏ ହିରୋ ହିରୋଇନ୍ ରୁ ନେଇକି ସବିଏ ଫରେନ୍ କଣ୍ଟ୍ରିରେ ବି ମାନେ ସମ୍ବଲପୁରୀ ଶାଢୀ ପିନ୍ଧୁଛନ୍ତି ଏଥର କିଛି ବି ପୂଜା ହେଲା ତିହାର ହେଲା ତ ସଭିଏ ସମ୍ବଲପୁରୀ ହିଁ ପିନ୍ଧୁଛନ଼
ହୁଁ ସମ୍ବଲପୁରୀ ଏବେ ଚାହିଦା ବହୁତ୍ ଅଛି।
ହୁଁ ହୁଁ ସଭିଏ ପିନ୍ଧୁଛନ୍ ସମ୍ବଲପୁରୀ ଆଉ ଆଜିକାଲି ତ ବହୁତ୍ ସାରା ଡିଜାଇନ୍ ବାହାରିଲାନ ଖାଲି ସମ୍ବଲପୁରୀ ଅଛି। ନବ କୋଟି ବାହାରିଲା।
ଏବେ ତ ପିଲାମାନେ ବି ଯଦି କହିବା ଲୋକମାନେ ବି ସମ୍ବଲପୁରୀ ସାର୍ଟରେ ହିଁ ପୁରା କମ୍ଫର୍ଟ ରହୁଛନ୍ତି କାଇ
ହଁ ହଁ ଆଉ ବଡି ର୍ ଲାଗି ବି ଭଲ ନା ସମ୍ବଲପୁରୀର ସୁତି ପୁରା କଟନ ସୁତି ସେଟା
ଟା ମାନ ସେଥିପାଇଁ ସେମାନେ ବି କମ୍ଫର୍ଟେବୁଲ ହେଇ ସେଥିପାଇଁ ବହୁତ୍ ଜାଗାରେ ସେ ସାର୍ଟ ପିଲାମାନେ ଲୋକମାନେ ବି ସାର୍ଟ ପିନ୍ଧୁଛନ୍ତି ସମ୍ବଲପୁରୀ
ହୁଁ ହୁଁ
ବଢିଆ ମୋତେ ତ ଏତେ ଯଣା ନ ଥିଲା ହେଲା ମାଡ଼ମ ବହୁତ୍ ବଢିଆ କିଛି ପାଳି ଦିଆ ଦେଲି ଏପରି ମୁଁ ତ ଜାଣିନଥିଲି ମୁଁ ପଚାରିବି କିଛି ବି ନ ଜାଣିଲି ଠିକ୍ ଅଛି ମ୍ୟାମ୍
ହଁ ଠିକ୍ ଅଛି ମ୍ୟାଡମ୍ ପଚାର୍ ବେ ଯେଭେ ଦରକାର ପଡବା ମାନେ ଜାଣିବା ଲାଗି ଇଚ୍ଛା ହେବା। ମୁଇଁ ଯେତେ ଜାଣିଛେ କୋଶିଶ୍ କରମି ବତାବାର୍ ଲାଗି ଠିକ୍ ଅଛେ ମ୍ୟାଡମ୍।